ହ ହଁ
କଣ କରୁଚ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚ?
ଏଇ ବସିଚି ତମେ?
ମୁଁ ପି ବସିଥିଲି।
ଖା ସଲଣି?
ଆଉ ଖାଇ ସାରିଲଣି?
ନା ଖାଇନୁ ଆମର ଆଜି ମାନେ ରାସନ ଦିଆ ହଉଛି ତ। ତ ସେଇଠି ଟିକେ ଯାଇଛନ୍ତି ବାପା ନା ମୋ ମା ସ ଆଉ ସେ ରାସନ ଆଣିକି ଆସିଲେ ଖାଇବୁ ବୋଲି ଖାଇନୁ। ସେ ଗଲେଣି ଏଗାରଟା ସାଢେ ଏଗାରଟା ବେଳୁ ଆମର କାର୍ଡ ପଡିଥିଲା ହେଲେ ତାକୁ ତଳେ ଦେଇଦେଲେ ତ ସେମାନେ ଯାଇଛନ୍ତି ଆଉ ସାନ ଭଉଣୀ ଟା ତ ସାଇକେଲରେ ନେଇକି ଆସି ସି ବନା ସେ ଟେ ଡେରି ହବ ଆଉ। ପାଖରେ ଯେ ହେଲେ ଟିକେ ଡେରି ହବ ଆଉ ମୁଁ ଯାଇଥାନ୍ତି ଏବେ ସାନ ଭଉଣୀ ଟା କହିଲା ମୁଁ ଯାଉଛି ଯିବି ଆଉ ତୁ ଥାହା ତାହେଲେ ମୁଁ କହିଲି ହଉ ତୁ ଯାହା ତାହେଲେ ଆଉ।
ଓ ହୋ। କଣ କହିଲ?
ମୁଁ କହିଲି କଣ ଖାଇଚ?
ମୁଁ ଏଇ କୋବି ଭଜା ହେଇଥିଲା ଡାଲମା ହେଇଥିଲା ଗରମ ଏବେ ଗରମ ଖାଇକି ଶୋଇବାକୁ ଆସିଥିଲି ଆଉ ତମେ କଣ ଖାଇସାରିଲଣି ଖାଇ ନଥିଲ। ହ୍ୟାଲୋ। କେ ନେଟୱାର୍କ ଆସ ନେଟ ପାଉନି କଥା ଶୁଭୁନି।
ହ ଆଉ ଖରା ହେଇଛି ନା ବର୍ଷା ଉଠେଇଛି?
ଓହୋ ଏପଟେ ତ ଖରା ହେଇଛି ଆମ ଆଡେ।
ଆଉ ଟେ ଖରା କମ ଅଛି ଯେ ହେଲେ ବି ଗରମ ପ୍ରବଳ ହଉଛି।
ବସି ବସି ଏମିତି ଝାଳରେ ମାନେ ଫ୍ୟାନ ଲାଗିକି ବି ଝାଳ ତ ହଉଛି ସୋ ସୋଇକି ଉଠିଲା ବେଳକୁ ଦେହ ପୁରା ଝାଳ ହେଇଯାଉଛି ବହୁତ ଗରମ ହଉଛି।
ଓହୋ।
ଆଉ ରଥଯାତ୍ରାରେ କୁଆଡେ ଯିବାର ଅଛି ନା ଯିବାର ନାହିଁ?
ହଁ ଆମ ଗାଁରେ ତ ରଥଯାତ୍ରା ହୁଏ ଆଉ କୁଆଡେ ଯିବୁ ଆମେ। ଆମ ଗାଁରେ ହୁଏ ରଥଯାତ୍ରା ଭଲ।
ଆମର ଏଇଠି
ଆଉ ତମ ଆଡେ ହୁଏ କି ନାହିଁ?
ହଁ ହୁଏ ମୋ ସାନ ବାପା ଯିଏ ଯାଉଛନ୍ତି ବା ରଥ କାମ କରିବା ପାଇଁ।
ଆଉ ଜଗନ୍ନାଥ ମନ୍ଦିର ଆଡେ ଯିବନି?
ହଁ
ଜଗନ୍ନାଥ ମନ୍ଦିର ଯିବନି ପୁରୀ। ମୁଁ କହିଲି ଜଗନ୍ନାଥ ମନ୍ଦିର ପୁରୀ।
ଦେଖିଆ ଡୋରି ପୁଣି ଯେବେ ଲାଗିବ ଫୁଣି ଯିବା।
ମା ଆଉ ବାବା ଆର ବର୍ଷ ଯାଇଥିଲେ ମୋ ସାନବାପା କହୁଥିଲେ
ହଁ ଆମେ ବି ଏଇ ଏଇ ରିସେଣ୍ଟ କେତେ ଦିନ ହେଲା ଯାଇଥିଲୁ ଆମେ ଏଇ ପାଞ୍ଚ ଦିନ ତଳେ ଆମେ ଯାଇଥିଲୁ। ଭିଡ ବହୁତ।
ରହିଥିଲ?
ହଁ ପାଞ୍ଚ ଦିନ ରହିଲୁ, ହଁ ପାଞ୍ଚ ଦିନ ରହିଲୁ ତାପରେ ଆସ ଲୁ ଆଉ
ଭଲ ଆଉ। କେତେ ସମୟ ଲାଗିଲା ଠାକୁର ଦର୍ଶନ କରିଆକୁ?
ଆମେ ତଥାପି ରାତି ଆଠଟା ପନ୍ଦରୁ ପସିଲୁ ବାହାରିଲୁ ବୋହରୁ ସାଢ଼େ ଦିଇଟା ରେ।
ରାତି ଆଠଟାରୁ ସକାଳ ସାଢେ ଦିଟା!
ହୁଁ ମାନେ ଭୋର ଯୋଉ ସାଡ ଦିଇଟା। ବହୁତ ଜାମ୍ ସେଦିନ।
ତାହେଲେ ଆମେ ଜଲଦି ଆମେ ଥରେ କଲେଜରେ ଏମତି ଯାଇଥିଲୁ ଅ ସାଢେ ଏଗାରଟାରୁ ଯାଇକି
ତିନିଟା ଆ ଚାରିଟା ପାଖାପାଖି ହେଇଗଲା ବାହାରିଲା ବେଳକୁ।
ହ
ମୋ ଘର ଲୋକ ବି ସେଇଥରେ ଯାଇଥିଲେ। ଆଉ ମୁଁ ସେଇଠୁ ଏମିତି କଲେଜରୁ ପଳେଇଥିଲୁ ମୋ ସାଙ୍ଗ ଛୁଆ ଦିଇ ଜଣ ତିନି ଜଣ ସାନ ଭଉଣୀଟା ବି ଯାଇଥିଲା। ପଳେଇଥିଲୁ ଆଉ।
ସେଠି ବି ପାଖ ହୁଏ ଆମ ବସରେ ଆମେ ପଳଉ ପ୍ରାଏ ଟାଇମ୍। ଆଉ ଏବେ ଯିବାର ମା କହୁଥିଲା ଯିବା ପାଇଁ ଯେ ମୁଁ କହିଲି ଆଉ ଦେଖିବା କଣ ହଉଛି ଆଉ। ସାନା ବାପା କହୁଛନ୍ତି ଯିବାକୁ ବାପା ଏଠି ଆମ ଗାଁ ପାଖରେ ରଥ କାମ କରୁଛନ୍ତି ତ ବାପା କହିଲେ ରଥଯାତ୍ରା ଭିତରେ ଯଦି ସରିଯାଇଥିବ କାମ ତାହେଲେ ଯିବା। ଆଉ ନ ସରିଥିଲେ ବାହୁଡ଼ା ବେଳକୁ ଯିବା ଆଉ ମୁଁ କହିଲି ଯେତେବେଳେ ଦିନ ଗୋଟେ ଯିବ ପଳେଇ ଆସିବ ଆଉ। ଅମର ବି ଏଠି ଟ୍ରେନ ସୁବିଧା ହଉଛି ଗୋଟେ ସଖାଳେ ଯାଉଛି ଖୋର୍ଦ୍ଧା ସେଠୁ ବି ଖୋର୍ଦ୍ଧା ରୁ ଆରାମରେ ଯାଇପାରିବ ଭୁବନେଶ୍ୱରରୁ ଖୋର୍ଦ୍ଧାରୁ ଆଉ ଗୋଟେ ତ ଏମତି ଚାରିଟା ବେଳେ ଡାଇକ୍ଟ ପୁରୀ ଯାଉଛି ହେଲେ ସେ ଟ୍ରେନ ଟା ବହୁତ ଜାମ୍ ମୁଁ ପ୍ରା ପ୍ରାଏ ଯେତବେଳେ ବି ମୁଁ ହଷ୍ଟେଲକୁ ଯାଏ ଚାରିଟା ବେଳିଆ ସି ଟ୍ ମିଳିବନି ଆଉ ଜଣେ ଠିଆ ହେଇକା କଣ ପୁରୀ ଯିବ ନା! ତାପରେ ବି ଟ୍ରେନ ବେଳେ ବେଳେ ଲେଟ୍ ହେଇଯାଏ ଲେଟ୍ ହେଇଗଲେ ତ ସରିଲା ଏଇ ଭାଇରିକା ଯାଇ ଥିଲେ ସେମାନେ ଯାଇକି ରାତି ଦଶଟା ନା ଦଶଟା କହୁଚି ଏଗାରଟା ବାରଟାରେ ପହଞ୍ଚିଛନ୍ତି।
ହୁଁ
ଏତେ ଲେଟ ହେଲାଉକୁ ରାତିରେ ଯଦି ତମେମାନେ ରଥଯାତ୍ରା ଟାଇମରେ ବି ହୋଟେଲ ଗୁଡାକ ଆଗୁରୁ ବୁକ୍ ହେଇଯାଇଥିବ ତମକୁ ହୋଟେଲ ମିଳିଆ ବି କଷ୍ଟ ହେଇଯିବ।
କ୍
ଆଉ ସେଥିପାଇଁ ତ ଏବେ ତ ପ୍ରାୟ ହୋଟେଲ ଗୁଡା ଆଗରୁ ଅନଲାଇନ୍ ବୁକିଂ ହେଇଯାଉଛି।
ହ
ଆଉ ଯଦି ହୋଟେଲ ବୁକିଂ ହେଇଥିବ ତ ଭଲ କଥା ନହେଲେ ମନ୍ଦିର ଫନ୍ଦିର
ହୁଁ ଆଗ ତ ବହୁତ ଜାମ ଥିଲେ ରଥ ବୁଯା ଆ ହ୍ୟାଲୋ ହାଲୋ। ଟ ଟା